ହାଲୋ।
ହଁ ଭାଇ କୁହ?
ହାଲୋ।
ହଁ ଭାଇ ହାଲୋ।
ହଁ।
ଶୁବୁନି କି ତମକୁ?
ନାଇଁ। ଆଉ କଣ କରୁଚ?
ଏଇ ବସଥିଲି ଜଙ୍ଗଲ ଆଡେ।
ହଁ ସୁଲୁସୁଲିଆ ପବନ ଦଉଚି ଆଉ।
ହଁ ସୁଲୁ ସୁଲିଆ ପବନ କୁ ତା ସାଙ୍ଗୁ ଟିକେ ଥଣ୍ଡା ପାଣି ଆଣିଥିଲି ଘରୁ ପିଉଚି। ଆମ୍ବ ଖସିବାର ଅଛି ଯେ ଆମ୍ବ ପାଇଁ ଆସିଥିଲି। ଆମ୍ବ ଗୋଟେ ଗୋଟେ ଖସିଲେ କାଳେ ନେ
ହଁ। ଏ ଆମ୍ବ ପ୍ରିୟ ଲୋକ ଆ ମୁଁ ପବନ ଖାଉଚି ଆଉ। ଗଛ ତଳେ ବସିକି ଆଉ।
ଓହ ତମ ବାଇରେ ତ ବଡ ବଡ ଗଛ।
ହଁ ଜଣାପଡୁଚି ତମେ ଟିକେ ଆମ୍ବ ପ୍ରିୟ ଲୋକ।
ହ ଆମ୍ବ ତ ଏଇନେ ଏଇ ଦିନିଆ ତ ଆମ୍ବ ନ ଖାଇଲେ ଭଲ ଲାଗିବନି ଆଉ।
ଖାଲି ତା ପକଉଥିବ ଆଉ।
ହୁଁ। ପଡ଼ିବ ଆଉ।
ଓ ହଉ ଚୁଚୁମ ଆଉ।
ଏଇନା ଆମ୍ବ ସପୁରି ପଣସ ଯାହା ପାଇଲୁ ଖାଇବୁ। ଆମେ ଭାଇ ଖାଇବାର ଅଛି ତ ଖାଇବୁ। ଏଇ ଦିନେ ଖାଇବୁ ନା ଆଉ କେବେ ଖାଇବୁ, ତମର କଣ ଯାଉଛି। ଆଉ ମୁଁ ସେଉ, କମଳା, ଅଙ୍ଗୁର ତମର କଦଳୀ।
ଖରାଦିନେ ଖରାଦିନ ଫଳ ଆଉ।
ଆଜ୍ଞା, ଯାହା ହଉଛି ଯାହା ଅଛି ଖାଇବାକୁ, ଆମେ କିଛି ବାରିବାର ନାହିଁ।
ହଁ।
ଆଉ ତମ ଖବର
ହଁ ଆମର ସବୁ ଭଲ।
କଣ ଖାଇଥିଲ?
ଭାତ।
ହୁଁ ହୁଁ ଭାତ ପଖାଳ ନା ଗରମ?
ଖରାଦିନ ପଖାଳ।
ହଁ ପଖାଳ ପୁରା ଜମିବ ଖାଇଲେ ଆଉ।
ହଁ
ଆଉ କଣ କୁହ?
ହଁ।
ଆଉ କଣ କୁହ ବନ୍ଧୁ?
କଣ?
ଆଉ କଣ କହୁନ କିଛି!
ଆଉ କଣ କରୁଚ?
ଏଇ ତ ବସଥିଲି ବିଲ କାମ କେତେ ବାଟ ଗଲାଣି ତମର?
ବିଲରେ ଖତ ପଡ଼ି, ବର୍ଷା ହେଲେ ଚାଷ ହବ।
ଆମର ଗାଡିରେ କରୁଛ ନା ବଳଦ?
ଆଜିକାଲି ତ ବଳଦ କା ଘରେ ନାହିଁ। ସବୁ ଗାଡି।
ଗାଡି, ଗାଡି ଆମର ତ ଏଇଟେ ବଳଦ ହଉଛି ଆଉ।
ହ।
ହୁଁ ହୁଁ। ଆଉ କେବେ ଆସ ଆମ ଗାଁ ଆଡେ।
ଯିବା ଆଉ, ଖରା କମୁ।
ହୁଁ ହୁଁ। ଓ ଆସିବ ତ ଏବେ ତ ବର୍ଷା ଦିନ ଆସିବ। ଆସିବ ଦେଖିବ ତମେ କୁଆଡେ ନୂଆ ଗାଡ଼ି ଆଣିିବ କୁଆଡେ ମୁଁ ଶୁଣିଥିଲି।
ଆଣି ସାରିଲିଣି।
ହଁ ହଁ ଥିବ ଗାଡିରେ କଣ ଅଛି ଇଟା। ପନ୍ଦର ଦିନ ହବ ଆଉ।
ଅ ହୋ। ତମେ ହଉଥିଲ ଆମେ ହବୁ ଆଉ
ବିଲ ଆଗକୁ ଟିକେ ଯିବ ଭାରି ଆଉ ଆମ ବିଲା ଆଡ଼େ କେବେ ଆସିଛ ନା ନାଇଁ?
ହଁ।
ହଁ ସେ ଆଗ ଆଡ଼େ ତ ତମର କାମ ଆଉ-
ହଁ।
ହଁ ଆଉ ଜାମୁକୋଳି ଖାଇଲଣି?
ନାଁ ଖାଇନୁ। ଆସୁନ କେବେ ଆମ ଗାଁ ପାଖ ଆଡ଼େ ଯିବା।
ହୁଁ ଯିବା ନା।
ମାଧ୍ୟଆକର୍ଷଣ ଶକ୍ତି ଅଛି ସମସ୍ତେ ଯାଆନ୍ତି ଚାରିଟା ବେଳିଆ।
ହୁଁ ଆମେ ତ ଯାଉଛୁ ସବୁବେଳେ।
ହଁ।
ଜାମୁକୋଳି ଦବ ଆମକୁ। ଜାମୁକୋଳି ପାଚିଲେ ତମ ଗାଁରେ କୁଆଡ଼େ ଜାମୁକୋଳି ଭଲ ହୁଏ।
ହଁ ହଁ। ତମ ଗାଁ ରେ କୁକୁଡ଼ା ଫାର୍ମ ଅଛି।
ହୁଁ ଆମ ଏ କୁକୁଡ଼ା ଫାର୍ମ ଅଛି। ମନ୍ଦିର ବି ଅଛି ହୁଁ। ଆମ ଗାଁ ମନ୍ଦିର ପ୍ରଜିଷ୍ଠା ହବ ଆସିବ।
ହଁ ହଁ ନିହାତି।
ଆଉ ଭାଇ ଦେଖ ଆମେ ଏବେ କୁକୁଡ଼ା ଫାର୍ମ ଖୋଲିବୁ ବୋଲି ଭାବିଛୁ। ନାଁ କଣ କହୁଛ। ଗୋଟେ ବଡ଼ ପଇସା ବହୁତ୍ ଦରକାର କିଛି ସାହାଯ୍ୟ କରିପାରିବ?
କାର୍ଯ୍ୟ କରିବା ପାଇଁ ଆମେ ଆମେ କେମିତି କରିପାରିବୁ।
ହଁ ଏଇ ଚାରି ପାଞ୍ଚ ଲକ୍ଷ।
ହଁ ଚାରି ପାଞ୍ଚ ଲକ୍ଷ
ଛାଡ଼। ସେ ଛାଡ଼ ତମେ ଯାହା ଦବ ଦବ।
ହଁ।
ଯେତେ ଟଙ୍କା ଦରକାର ଦବ ମତେ ତମ ଦ୍ୱାରା ଯେତିକି ସମ୍ଭବ।
ଆଉ ସବୁ ତିକ କପା କେନ୍ଦି ଭଲ।
ଦେହ ପା ଭଲ ଏ ପେଟ ଟା ଟିକେ ଖରାପ ଥିଲା ଯେ ଝାଡ଼ା ହଉଥିଲି କେତେଦିନ ହେବ ଏ ୱରେସ୍ ଫାରେସ୍ ପାଣି ଠିକ୍ ଏବେ ଠିକ୍ ହେଇଛି ଆଉ ହଁ ହୁଁ। ପେଟ ଖରାପ ହବ ନା କଦଳୀ ଚୁଡ଼ା ଏଇଟା ସବୁ ଖାଇବା କଥା। କଦଳୀ ଚୁଡ଼ା ଖାଇଲେ କଣ କହିଲ ପେଟ ଟା
ହ ଦହି ପାଣି।
ପଖାଳ ତୋରାଣି ଟିକେ ପିଇ ଦବ କି ଶାନ୍ତି।
ଆଉ ତାହେଲେ।
ଆଉ ସବୁ କଣ ଖାଇଥିଲ?
ମୁଁ ବା ଖାଇଥିଲି ପିଠା।
ଏଇ ଖରା ଦିନିଆ ପିଠା ଆଉ ପଖାଳ ଖାଉନ କି?
ନା ପିଠା ତ ପିଠା ଖାଇବା ପାଇଁ ଭଲ ପିଠା ହେଇଥିଲା ଘରେ କଣ ବିରି ବତରେଇକି ପିଠା କରିଦେଇଥିଲେ, ବିରି ପିଠା, କୁ ଆଉ ମ ମଟର ତରକାରୀ ତା ସହିତ କାକୁଡ଼ି ସାଲାଡ ଟିକେ ହଁ ସେଇଠୁ ପେଟ ଖରାପ।
ଏଁ ପଖାଳ ଖା ଦହି ପାଣି, ଦହି ପଖାଳ। ପେଟା ଥଣ୍ଡା।
ତମର ତ ଭଲ। ଆଉ ଆସିବ କେବେ? ଜାମୁକୋଳି ନେଇକି ନିହାତି ଆସିବ ଭାଇ।
ହଁ ହଁ ଖାଇବ, ଖାଇବ।
ହଁ ଜାମୁକୋଳି ମୋର ବହୁତ
ହଁ ଜଣା ପଡୁଛି।
ହୁଁ ତମେ ଯେହେତୁ ଭାଇ ମୋର। ଜାଣିବନି କେମିତି।
ଆମ ହଁ। ଗୋଟେ ଗୋଟେ କବାଟ କରିବାର ଥିଲା ଟିଣ ଦିଟା ଦେବ।
ହଁ ହଁ ଟିଣ ନିହାତି ଆମ ଗାଁ ଜଣଙ୍କ ଦୋକାନରୁ ଆଣିବା ଟିଣ ଦିଟା ନେଇଯିବ ଆଉ। ଏଇ ଗୋଟେ କଥା ତମେ ଏଇ ଗୋଟେ ଟ କଥା କହିବା ପାଇଁ ତମକୁ କଣ ଡରୁଛ ନା ଲାଜ କରୁଛ। କିଛି ନାହିଁ। ଯାହା କହିବ ଖୋଲା ପରି କଥା କହିବ।
ତମକୁ କଣ ଲାଜ।
ହଁ ଲାଜ କିଛି ନାହିଁ ଆଜି ତ ସୁଖମୟ ଜୀବନ।
ହୁଁ ଆଉ ଖରାଦିନେ ରଜ ଆଗକୁ ଆସୁଛି ରଜରେ କୁଆଡେ ବୁଲାବୁଲି କରିବା ପାଇଁ କଣ?
ରଜରେ ବୁଲାବୁଲି କରିବାର ଅଛି। ସାଙ୍ଗମାନେ ମିଶିକି ତମେ ଆସିବ କି?
ହଁ ଯିବା।
ତ ନୂଆ ବାଇକ କଣ ଆଣିଛ।
ହଁ।
ଗାଡି ଦେଖିିବା ଆସ ଯିବା ଭାବିବା।
ହଁ ହଁ ନିହାତିି ନିହାତିି।
ହୁଁ। ଆଉ ତମ ବିଲରେ କଣ କଣ ଫସଲ କର କହିଲ?
କିଛି ନା ଧାନ ବାରିରେ ତ ପନିପରିବା ଲଗାଯାଏ ଯେ ଷଣ୍ଢ ଆସି ଖାଇଦିଏ। ଆଉ କଣ? ଗୋଟେ ଜୀବକୁ ପୋଷିବା କଥା ଆଉ।
ବାଦମ ଫାଦମ ଚାଷ ହୋଇିବ ଏଥର ବାଦମ ଆଉ ମକା। ଗହମ।
ନଈ କୂଳ ଏରିଆ
ହୁଁ ତମର ତ ନଈ କୁଳିଆ ଜାଗା ଅଛି ତମ ବା ବାପା କଉଥିଲେ।
ଓହୋ।
କରିବ।
ବାଦାମ ଫାଦାମ୍ କରିବ ନା ଆଉ ବାଦାମ ସୁୁଖିଲା ବାଦାମ ଦରକାର ବୁଝିକି ଭାଇ ଦେଇପାରିବେ।
କଣ?
ଶୁଖିଲା ବାଦାମ ବସ୍ତେ ଦରକାର ମୋର।
ହଁ। ହଉ ବୁଝିକି କହିବି ଆଉ।
ଆମ ଗାଁ ରେ ଯୋଉମାନେ ବେପାରୀ ବି ଆସିଥିବେ ତାଙ୍କୁ କହିବ ଲା ବାଦାମ ବସ୍ତେ କେତେ ବି ଟଙ୍କା ହଉ କହିବେ।
ଓଁ ହଁ କହିବା ଆଉ।
ହୁଁ। ଆଉ ଏବେ କଣ ପଢାପୁଢି ଚାଲିଚି ନା କଣ ଆଉ କଣ କରିବ ବୋଲି ଭାବିଚ?
କିଛି ନାହିଁ। ହଁ ରଜ ପରେ କୁଆଡେ ଗୋଟେ ଯିବା ଆଉ ପଇସା ନ କମେଇଲେ ଆଉ ଚଳିବା କେମିତି?
ଚଳିବା ଅସୁବିଧା ତମରି କି?
ସେମିତି ଆଉ।
ହଁ।
ଜୀବନରେ ପଇସା ନ କମେଇଲେ ଖୁସି ମଜା ପୁଣି କରିବା ପାଇଁ
ହୁଁ ପଇସା ତ ସବୁଠୁ ବଡ ମୂଲ୍ୟବାନ ଜିନିଷ କହିବାକୁ ଗଲେ ଚଳେ। ପଇସା ବିନା ତ କିଛି ଦୁନିଆରେ ସମ୍ଭବ ନୁହଁ ସମ୍ଭବ ନୁହଁ ବୋଲି ମାନେ ପଇସା ବହୁତ ମୂଲ୍ୟବାନ ଆମ ପାଇଁ।
ହଁ ହୋ।
ଆମକୁ ବାଟକୁ ଆଣିଛି ଯେ ପଇସା ବିନା ଆମେ କିଛି କରିବୁ ଜିବନି।
ହଁ।
ହ ହଉ।
ହଉ ହ ହଁ ରହୁଛି।